ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ?
ହ୍ୟାଲୋ।
ହ୍ୟାଲୋ କୁହନ୍ତୁ। ହ୍ୟାଲୋ ହଁ, ହଁ କୁହନ୍ତୁ ଶୁଭୁଛି।
ହଁ ଆପଣଙ୍କ କଥା ଶୁଭୁନଥିଲା ତ ଆଉ କଣ କରୁଥିଲେ? ଖାଇସାରିଲେଣି?
ହଁ, ହଁ ଖାଇସାରିଲିଣି ଶୋଇଥିଲି ଟିକେ ଆଉ।
କେବେ ସରିଗଲାଣି।
ହଁ, ହଁ ସରିଗଲାଣି କଣ ଖାଇଲେ ଆଜି? ଭାତ ଆଉ ଡ଼ାଲି ଛୁଇଁ ଆଳୁ ବେସର। ଆଉ କଲରା ଭଜା ବଡ଼ିଚୁରା ଆମ୍ବ। ଏଇ ସବୁ ଆଉ, ଆପଣ କଣ ଖାଇଲେ? ଆମ ଆଉ ସେଇ ଭାତ କରିଥିଲି ଡାଲମା ଆଉ ପୋଟଳ ଆଳୁ ଭଜା ହଁ, ହଁ ବଡ଼ିଚୁରା, ଆମ୍ବ ହଁ, ହଁ, ହଁ, ହଁ। ଆଜି ଛୁଆ ନାହାନ୍ତି ତ ସ୍କୁଲ ପଳେଇଛନ୍ତି ସେଥିପାଇଁ ସେମିତି କରିଦେଇଥିଲି ଆଉ। ହଁ, ହଁ, ହଁ। ଆଉ ଆଉ ଆପଣ ଶୋଇନାହାନ୍ତି ବୋଧେ? ହଁ ଶୋଇଥିଲି ଟିକେ ତାପରେ ଏବେ ଉଠିକିରି ହୁଁ, କାମ କଣ କରୁଛନ୍ତି ଏବେ? ଏଇ ତ ଶୋଇକି ଉଠିକି ହୁଁ ବସିଛି ଆଉ।
ଅଁ ଆଗକୁ ପ୍ଲାନିଂ ଅଛି କୁଆଡ଼େ ଯିବେ ବୁଲିବା ପାଇଁ?
ନା ନା ଆଉ ପ୍ଲାନିଂ କିଛି ନାହିଁ ଆଉ ଦିନେ ଦିଇ ଦିନରେ ଟିକେ ଦେହଟା ଖରାପ ହେଇଯାଇଛି। ପୁଅର ଥଣ୍ଡା ଜର ଟିକେ ଭଲ ହେଇଗଲେ ପଳେଇବି ଘରକୁ ଭୁବନେଶ୍ୱର ନା ଆ ବୁଲିବାର ପ୍ଲାନିଂ ନାହିଁ ସ୍କୁଲ ଖୋଲିଗଲାଣି ନା।
ହଁ ସ୍କୁଲ ତ ଖୋଲିଗଲାଣି
ହଁ ସେଇଥିପାଇଁ ଆଉ। ଆଉ କେଉଁଠି ବୁଲିବାର ନାହିଁ ହେଁ ହେଁ। ନାଇ ଏବେ ତ ଆଉ ସ୍କୁଲ ଖୋଲିଗଲା ଆଉ କୁଆଡ଼େ ବୁଲିବ, ହଁ। ଏଇଆ ପା।
ଆଉ ଆପଣଙ୍କୁ କଣ ସବୁ କରିବାକୁ ଭଲ ଲାଗେ?
ମୁଁ ତ ଅ ମୁଁ ସେମିତି କିଛି ସ୍ପେଶସିଆଲ କିଛି କରେନି ବାସ୍ ଘର ସମୟରେ ଦୋକାନ ଟିକେ ଦେ ଖେ ଆ ତ
ଦୋକାନ ଅଛି ଆପଣଙ୍କର?
ହଁ ଆମର ବିଜନେସ୍ ଅଛି, ଯେଉ ମୋଟର ପାର୍ଟସ ର ଅଟୋ ଇଲେକ୍ଟ୍ରିକାଲର। ଓ ହଁଁ, ହଁ, ହଁ ସ୍ୱାମୀଙ୍କ ସାଙ୍ଗରେ ସେଇଠି ଟିକେ ସାହାଯ୍ୟ କରନ୍ତି ଯାଇକି ଆଉ। ଆଉ ସ୍ଵାମୀ ଇ ନାହାନ୍ତି। ନାହାନ୍ତି ତ ମୁଁ ଯାଇକି ଦେଖେ ଆଉ।
ଓ ଆପଣ ନିଜେ ସବୁ ଦେଖନ୍ତି?
ହଁ ମୁଁ ଅଛି, ମୋ ଭାଇ ବି ରହୁଛି ମୋ ସାଙ୍ଗରେ। ମିଶିକି ଦେଖୁ ଆଉ। ହଁ, ହଁ, ହଁ।
ଅ ହଁ।
ହଁ।
ଆଉ କୁଆଡ଼େ କୁଆଡ଼େ ସବୁ ଯାଇଛନ୍ତି ବୁଲିବାକୁ? ଯାଇଥିଲେ କୁଆଡ଼େ ମାନେ କୋଉ କୋଉ ଜାଗାକୁ?
ନା ମୁଁ ଓଡ଼ିଶା ବାହାରକୁ ତ କୁଆଡ଼େ ଯାଇନି।
ଉନ୍ ହୁଁ।
ଆ ଲୁ ଓଡ଼ିଶା ଭିତରେ ବି ବେଶୀ କିଛି ନୁହେଁ ଏଇ ନୟାଗଡ଼, କଳାହାଣ୍ଡି ଆଉ ବାକି କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା ଏଇସବୁ ବୁଲିଛି ପୁରୀ, ପିପିଲି ଏମିତି ଆଉ ଓଡିଶା ବାହାରକୁ ମେ ମୁଁ କେବେ କୁଆଡେ ଯିବାର ମୋର ସେମିତି କିଛି ଆଉ ମଉକା ହେଇନି ଆଉ।
ଓ ଅଯା ଆଈ ନାହାନ୍ତି କେହି।
ନା ନା ନା ମୁଁ ଯାଇନି ଓଡିଶା ବାହାରକୁ। ତ ଯାଏ ପ୍ରାୟ ଓଡିଶା ବାହାରେ ସବୁ ଜାଗା ବୁଲିଛି ଆଉ ଯାଇଥିଲି ଏବେ ଏତେ ଏଇ ବର୍ଷେ ଗୋଟେ ବର୍ଷ ତଳେ ଯାଇଥିଲୁ ନାସିକ୍ ଯାଇଥିଲୁ। ଶିରିଡି।
ଆଉ କାଲକାଟ ର ବି ପ୍ରାୟ ସବୁ ଜାଗା ଯାଇଚୁ ସେ
ଯେ ସେଠି ମୋ ଭଉଣୀ ଜଣେ ରହୁଛନ୍ତି ସେପଟେ ସେ ଯାଇଥିଲୁ ଏ ସବୁ ବୁଲାବୁଲି କରିବ ଦିଲ୍ଲୀ ବି ଯାଇଥିଲୁ ଦିଲ୍ଲୀର ବି ସବ ଆଡେ ଦିଲ୍ଲୀରେ ରହୁଥିଲୁ ଆଗରୁ ତ ଅ ହଜବ୍ୟାଣ୍ଡ ରହୁଥିଲେ ସେଠି
ଦିଲ୍ଲୀରେ ପ୍ରାୟେ ସବୁ ଜାଗା
ଏଣ୍ଡିଆ ଗେଟ୍ ଧରିକି ସବୁଆଡେ ଯାଇଥିଲୁ ସେପଟେ ସବୁ।
ଆଉ ତାପରେ ଏଠି ଏ ବମ୍ବେ ରେ ବି ମୋର ମୋ ଭାଇ ରହୁଛନ୍ତି ସେପଟେ ସିରିଡି ହରିକା ଯାଇଛୁ ଏମ୍ ତିତ୍ ସେପଟେ ଆଉ ଏ ଓଡିଶା ଭିତରେ ଆଉ ଏଇ ପୁରୀ କୋଣାର୍କ କ ଏଇ ଆରି ପାଖାପାଖି ଆଉ ଓଡିଶା ଭିତରେ ଆଉ ଦୂର ବାଟ କୁଆଡେ ଯାଇନି। ସେଠି ରାଉରକେଲ ରେ ବି ରହୁଥିଲୁ ଚାରି ପାଞ୍ଚ ବର୍ଷ ରାଉରକେଲାରେ ରହିଲୁ। ତାପରେ ଝାରସୁଗୁଡାରେ ରହିଲୁ ଯେ ଦି ତିନି ବର୍ଷ ଖଣ୍ଡେ ତାପରେ ଏବେ କଟ କଟକ ଆସିଚୁ ରିସେଣ୍ଟ୍ ତିନି ବର୍ଷ ହେଲା ଆଉ ତିନି ଚାରି ବର୍ଷ ହେଇଗଲାଣି କ କଟକ ପଳେଇ ଆସଚୁ ଆଉ।
ଏ ଟ୍ରାନ୍ସଫର ହୁଏ ବୋଧେ ବାରମ୍ବାର ନାଁ?
ହଁ ଟ୍ରାନ୍ସଫର୍ ହୁଏ ସେଥିପାଇଁ।
ହଁ ହଁ ହଁ ହଁ। ହ
ଆ ମଧ୍ୟପ୍ରଦେଶ ବି ସେଠି ଯେ ଦେଢଶୁର ହରିକା ରହୁଥିଲେ ସେଠି ବି ଯାଇଥିଲୁ। ଏମ୍ତି ସବୁ। ଯୋଉ ସବୁ ଅଛନ୍ତି ମାନେ ଆମର କଣ ବଡ ପରିବାର ତ। ବାପ ଘର ଯେମିତି ବଡ ପରିବାର ଶାଶୁ ଘର ବି ସେମିତି ବ ପରିବାର ଏଣୁ ସମସ୍ତେ କିଏ କୋଉଠି ଭାଇ ଭଉଣୀ ମାନେ ସବୁ ରହୁଛନ୍ତି ଆମେ ସେମିତିରେ ଆଁ ଆମେ ତିନି ତିନି ଭଉଣୀ ମୋ କକାଙ୍କର ତିନିଟା ଝିଅ ଆଉ କକା ସାନ ବୋଉ ତି ମାନେ ସେ ଝିଅ ମାନେ ପୁରା ଛୋଟ ଛୋଟ ହେଇ ଥିଲେ କକା ସାନ ବୋଉ ଚାଲିଗଲେ ତାପରେ ଆମ ମୋ ବାପ ବାପା ମା ଯେ ତାଙ୍କ ସାଙ୍ଗେ ସେମାନଙ୍କୁ ଆମ ଛଅ ଭଉଣୀ କି ବଢେଇ
ବଢ଼େଚନ୍ତି ଆମେ ସେଇଠୁ ଜାଣ ଛଅ ଭୋଉଣୀ ଆଉ।
ଇଁ ସମସ୍ତେ ବାହା ହେଇ ସାରିଲେଣି ଆଉ କେହି ନାହାନ୍ତି। ଭାଇ ଦି ଜଣ ବଡ ଆମେ ସମସ୍ତେ ବାହାତଳା ହେଇ ସାରିଲେଣି।
ହଁ ହଁ ହ ଏ କକା ସାନ ବୋଉ ଏକା ଥରେ ଏକା ସାଙ୍ଗରେ କେମ ତି ଏମତି ହେଲା କ ନା ମୁଁ କଲି ଯୋଉ କ କଉ ସାନ ବୋଉଙ୍କ କଥା କହିଲେ ଚାଲିଗଲେ ବୋଲିକି ଛୋଟ ବେଳୁ ପିଲାମାନେ ଛୋଟ ଥିଲେ। ହ ଆଉ ସେ ସେମତି କେମତି ହଠାତ୍ କେମିତି ଏକା ସାଙ୍ଗରେ ନା ନାଇଁ ଅଲଗା ଅଲଗା ଆସ ନାଇଁ ନାଇଁ ଅଲଗା ଅଲଗା ତାଙ୍କର ଯୋଉ ତିନିଟା ଝିଅ ଥିଲେ ସାନ ଝି କୋଉଟା ଆମ
ସାନ ଭଉଣୀ ଟା ଗୋଟେ ବର୍ଷ ର ହେଇଥିଲା ସାନ ବୋଉ ଆଗ ଚାଲିଗଲେ। ମୁଁ ସେତେବେଳେ ସେ ଷଷ୍ଟରେ ପଢୁଥିଲି ଏମିତି ସାନ ବୋଉଙ୍କର ଅ ତାଙ୍କର ଡେଲିଭରି ହବାର ଥିଲା ଆଉ ପିଲା ହେଇପାରିଲାନି ଦିଟା ଯାଆଁଳା ପିଲା ଥିଲେ ସେ ସେତେବେଳେ ତ ଏତେ ସୁବିଧା ନଥିଲା ଗାଁ ଗହଳିରେ ଆଉ ସେ ପିଲା ଟା ଜନ୍ମ ହେଇ ପାରିଲାନି ଏ ସାନ ବୋଉ ଚାଲିଗଲା। ତାପରେ ଏ ଯୋଉ ବାତ୍ୟା ହେଇଥିଲା ମହାବାତ୍ୟା ଅନେଶତ ମସିହାରେ ସେଇ ବର୍ଷ ହଁ କକା ବି ଚାଲିଗଲେ କକାଙ୍କର କ୍ୟାନସର ହେଇଯାଇଥିଲା।
ଆଛା ଆଛା ଆଉ ସେତେବେଳକୁ ତାଙ୍କ ଝିଅ ସାନ ଝିଅ ଟା
ସାତ ବର୍ଷ ସାନ ବୋଉ ଯିବାର ଚାରି ପାଞ୍ଚ ବର୍ଷ ପରେ କକା ଚାଲିଗଲା।
ଓହୋ ଆଛା ଆଛା। ଓହୋ ଏମିତି
ହଁ। ଏମତି ବି ସିଚୁଏସନ ଆସି ହେଲା ଯେ ଆମ ମାନେ ମୋ ବାପ ବାପାଙ୍କର ହାର୍ଟ ମାନେ ଏମିତି କକା ଚାଲିଗଲେ କକା ସାନ ବୋଉ ଆଗ ଚାଲିଗଲା ସାନ ବୋଉ ଚାଲିଗଲା ପରେ କକା ଚାଲିଗଲେ କକାଙ୍କର ଠିକ ଦି ମାସ ପରେ ମୋ ବାପାଙ୍କର ହାଟଟାକ ବି ହେଇଗଲା ବାପା ବି ଚାଲିଗଲେ।
ଓହୋ ଏମିତି।
ହଁ ଆମେ ମାନେ ସେତେବେଳକୁ ମୁଁ ପ୍ଲସ ଟୁ ପଢୁଥିଲି। ମୁଁ ଷଷ୍ଠ ପଢୁଥିଲି ଗଲା ସାନ ବୋଉ ଚାଲି ଗଲା କିନ୍ତୁ ପ୍ଲସ ଟୁ ପଢୁଥିଲି ଜଷ୍ଟ ମେଟ୍ରିକ ପରୀକ୍ଷା ଦେଇ କକା ବାପା
କକା ବାପା ଦି ଜଣ ପୁରା ଦି ମାସ ଏପଟ ସେପଟରେ ଚାଲିଗଲେ ଆଉ। ଓହୋ ମାନେ ବୋଉ ଏକା ଏତେ ସବୁ ସମ୍ଭାଳିଲେ ହଁ।
କା ଆମେ ସେତେବେଳକୁ ଖାଲି କକା ବାପା ଯେତେବେଳେ ଗଲେ କେବଳ ମୋ ବଡ ଭଉଣୀ ବାହା ହେଇ ଥିଲା ଆଉ ଆମେ ପାଞ୍ଚଟା ଝିଅ ଥିଲୁ ଅ ଭାଇ ଦି ଜଣ ବଡ ଭାଇ ଦି ଜଣ ବାହା ହେଇଯାଇ ଥିଲେ କିନ୍ତୁ ଆମେ ପାଞ୍ଚଟା ଝିଅ ଥିଲୁ ବୋଉ ଏକୁଟିଆ ସମସ୍ତଙ୍କୁ ବାହାତୋଳା କଲା ଲାଷ୍ଟ କୁ ଏ ଯୋଉ କକାଙ୍କ ସାନ ଝିଅଟା ଥିଲା ସେ ସମସ୍ତଙ୍କ ଠାରୁ ସାନ ତାର ଏଇ ଦି ବର୍ଷ
ଦୁଇ ବର୍ଷ ତଳେ ବାହାଘର ହେଇଗଲା ତାପରେ ବୋଉ ବି ବର୍ଷେ ହେଲା ଚାଲିଗଲା। ଓହୋ ଆଛା ଆଛା ହୁଁ ହୁଁ ହୁଁ। କେତେ କଷ୍ଟ କରିଥିବେ ହଁ ଏ ସବୁ ବଡ ଭାଇଙ୍କ ଝିଅ ପୁଅ ସିଏ ବି ସବୁ ବାହା ବାଘର ହବାକୁ ହେଇଗଲାଣି ସମସ୍ତଙ୍କର ବାହାଘର ବି ଫିକ୍ସ ହେଇଯାଇଛି।
ଏଇ ବଡ ଭାଇଙ୍କ ଝିଅର ଏବେ ବାହାଘର ଛବିଶି ତାରିଖରେ ଥିଲା। କିନ୍ତୁ ହଠାନ୍ତ ଯି ତା ଦେଢୁଶର ଯିଏ ହେବେ ସେ ପୁଅର ବଡ ଭାଇ କାଲି ଚାଲିଗଲେ ସେଥିପାଇଁ ନିର୍ବନ୍ଧ ସତର ତାରିଖରେ ହେଲା ଆଉ ବାହାଘର ଟା ପୁଣି ଘଞ୍ଚିଗଲା ଆଉ ପୁଣି ଜାନୁଆରୀରେ ଯାଇକି ବିକ୍ରି ହବ ଜାନୁଆରୀ ଫେବୃୟାରୀରେ
ଇସ ତାଙ୍କର କଣସି ହାର୍ଟ ଷ୍ଟ୍ରକ୍ ହେଇଗଲା ନା କଣ?
ଅ ହଁ ତାଙ୍କର କଣ ଏମିତି ହଟାନ୍ତେ ତାଙ୍କର ମଲ୍ଟି ଅର୍ଗାନ ପୁରା ଫେଲୁଅ ହେଇଗଲା ସେ ଛଅ ସାତ ଦିନ ହେଲା ପୁଣି ହସ୍ପିଟାଲ ରେ ପଡିଥିଲେ କାଲି ଚାରିଟା ବେଳେ ଚାଲିଗଲେ ଆଉ। ଆଉ ସେଥିପାଇଁ ବାହାଘର ଟା ପୁଣି ଘୁଞ୍ଚି ଗଲା ନହେଲେ ଯେ ବାହାଘର ଠିକ ହେଇଯାଇଥିଲା ଜ୍ୱାଇଁ ଆମର ରହୁଛି ଆମେରିକାରେ ସିଏ ବି ଆସିଥିଲା ଝିଅ ବି
ଝିଅ ବି ଚାକିରି କରିଛି ଦିଲ୍ଲୀରେ। ସିଏ ଅଛି ସଫ୍ଟୱେୟାର ଇଂଞ୍ଜିନୀଅର ଝିଅ
ଜ୍ୱାଇଁବି ସେଇ ସଫ୍ଟୱେୟାର ଇଞ୍ଜିନିୟର
ହୁଁ ହୁଁ ହୁଁ। ଓହୋ ତାହେଲେ ପିଲାମାନେ ସମସ୍ତଙ୍କର ବଡ ବଡ ହେଇଗଲେଣି ନା?
ହଁ ଭାଇ ଦି ଜଣଙ୍କର ଭା
ର ଭାଇ ତାଙ୍କର ଗୋଟେ ଲେଖା ଝିଅ ଗୋଟେ ଲେଖା ପୁଅ ଆଉ ତାଙ୍କର ସବୁ
ଯଉ ପୁଅ ଚାକିରି କରିସାରିଲାଣି ବାହାଘର ହବ ଭାଇ ଦି ଜଣଙ୍କର ଝିଅର ବାହାଘର ଫିକ୍ସ ହେଇଯାଇଛି। ବାହାଘର ହବ ଆଉ ବଡ ଦେଇର ବି ତା ଝିଅ ବି ଗଭମେଣ୍ଟ ସର୍ଭିସ କରିଚି ସିଏ ତାର ବି ବର୍ତ୍ତ ରହିଗଲାଣି ଏ ତାର ବି ବାହାଘର ଠିକ ହେଇଯାଇଛି ଆର ବର୍ଷକୁ ତିନି ଜଣଙ୍କର ଏକା ବେଳକେ ହବ ଆଉ। ଦି ଭାଇଙ୍କ ଝିଅ ଦେଇ ଝିଅ ସମସ୍ତେ ଆଉ। ଆଉ ବଡ ଦେଇର ଖାଲି ଦିଟା ଝିଅ ଗୋଟେ ପୁଅ ଆଉ ନହେଲେ ମୋର ଗୋଟେ ଝିଅ ଗୋଟେ ପୁଅ ଆଉ ଭାଇ ଦି ଜଣଙ୍କର ଗୋଟେ ଝିଅ ଗୋଟେ ପୁଅ ନହେଲେ ଆଉ ସମସ୍ତଙ୍କର ଗୋଟେ ଗୋଟେ କାହାର ଦି ଜଣଙ୍କର ଗୋଟେ ଗୋଟେ ପୁଅ ଆଉ ଆଉ ଦି ଜଣଙ୍କର ଗୋଟେ ଗୋଟେ ଝିଅ ଏମତି ଆଉ।
ତାହେଲେ ଛଅ ଭଉଣୀ ମିଶିକି ମିଶାମିଶି ହେଇକି ଭାଇ ଦିଇଟା ମିଶିକି ଚାଲୁଛ ଆଉ ନା।
ହଁ।
ହୁଁ ହୁଁ।
ସେ ଏଇ ଭଉଣୀ ଟା ଯୋଉ ସାନ ଭଉଣୀଟା କକାଙ୍କ ସାନ ଝିଏଟା ବାହାଘର ହେଇଥିଲା ତାରି ଝିଅଟା ଗୋଟେ ଝିଅ ହେଇଛି ତାର ହେଇ ତିନି ଚାରି ବର୍ଷର ଝିଅଟେ। ଆଉ ନହେଲେ ସମସ୍ତେ ପିଲା ଟିକେ ବଡ ହେଇଗଲେଣି ଆ
ହଁ। ହୋଉ ହୋଉ ରଖୁଛି କଥା ହବା ପୁଣି ଆଉ। ହଁ ହଁ ଠିକ ଅଛି ହଁ ହଁ ଠିକ ଅଛି। ଆଛା।